ହ୍ୟାଲୋ।
ହ୍ୟାଲୋ।
ହଁ। ଶୁଭ ସଂନ୍ଧ୍ୟା। ହାଲୋ ଶୁଭ ସଂନ୍ଧ୍ୟା।
କଣ କର କରୁଥିଲ?
ମୁଁ ବସିଛି କଥା ହଉଥିଲି କଲେ
ଓଁ ହୁଁ ଭଲ ଆଉ ମୁଁ ବି ସେମତି ବସ ସେ ଛାତ ଉପରେ
ତାରା ଗଣୁଛ ନା?
ନାଇଁ ମ ତାରା କାଇଁ ଆଜି ପଡ଼ି ହଁ ପଡିଛନ୍ତି। ପବନ ଖାଇବେ ବୋଲି ଆସିଲି ଆଜି ବହୁତ ଗରମ ମୁଁ କହିଲି ପବନ ଖାଇବି ବୋଲି ଆସିଲି ଆଜି ବହୁତ ଗରମ ହଉଛି କିନ୍ତୁ ପବନ ହିଁ ହଉନି।
ହଁ ଆମର ବି ଏଠି ଆଜି ପବନ ଦଉନି। ଆମର ନଦୀ
ଓ ହୋ। ତମ ଘର ପାଖରୁ ନଈ କେତେବାଟ କି ବହୁତ ବାଟ?
ହଁ ଅଳ୍ପ ବାଟ। ରାତିରେ ହବ
ନାଇଁ ଯେ କିନ୍ତୁ, ଯାହାହେଲେ ବି ଟିକେ ଟିକେ ପବନ ଦଉଥିବ ଭଲ ଲାଗୁଥିବ। ହଁ ନାଇଁ ପବନ ଦଉଥିବ, ଟିକେ ଟିକେ ଭଲ ଲାଗେ। ହଁ, ଡର ଲାଗିବ। ହଁ, ପରା। ଆଉ ସନ୍ଧ୍ୟାରେ କଣ ଖାଇଥିଲ? ସନ୍ଧ୍ୟାରେ କଣ ଖାଇଥିଲ?
କିଛି ଖାଇନି।
କି ଏକାଥରେ ରୁଟି ଖାଇବ ବୋଧେ?
ଭାତ।
ତମ ସେପଟରେ ଭାତ?
ହଁ।
ଓହୋ ଭାତରେଆଜିରେ ଖାଇବେ ନଗେଇ କି ଆଜି ନଗେଇକି କଣ ଖାଇବ?
ସୋୟବୀନ୍ ତକାରୀ।
ହଁ ଭଲ ଆଉ ସେଟା ହୋଉଚି କଣ କହିଲ ଗୋଟେ ଆମିଷ। ଯୋଉମାନେ ସାଧା ଉଚନ୍ତି ସେମାନଙ୍କର ଏଇଟା ଆମିଷ ନାଇଁ ନାଇଁ ଯୋଉମାନେ ସ୍
ହଁ ହଁ। ଯୋଉମାନେ ନିରାମିଷ ଲୋକ, ସେମାନଙ୍କ ପାଇଁ ଏଟା ଆମିଷ।
ଅ ହଁ।
ଏଇଟା ଖାଇବ ଆଉ।
ସୋୟାବୀନ୍ ହଁ।
ହୁଁ।
ଓହୋ ଆଉ ତମ ଦେହ ଭଲ ଅଛି?
ଦେହ ଭଲ ଅଛି।